ହ୍ୟାଲୋ ନମସ୍କାର।
ନମସ୍କାର।
ଆଉ, କଣ କରୁଚନ୍ତି?
ଏବେ ବର୍ଷା ପକଉଛି ତ ଘରେ ବସ୍ଚୁ।
ଆମ ଆଡ଼େ ବି ତ ଏବେ ବର୍ଷା, ହଁ ଆମ ଆଡ଼େ ବି ସେଇ ବର୍ଷା ଏବେ ପକେଇକି ଯଷ୍ ଛାଡିଚି ଆଉ, ବର୍ଷା ଦିନ ତ ଏବେ ପକେଉଛି ବର୍ଷା ଆଉ କଣ କରିବା?
ହୁଁ, ହୁଁ।
କଲେଜ୍ ଫଲେଜ୍ ବି ଟିକେ ଯାଇ ହଉନି ବର୍ଷା ଯୋଗୁଁ।
ହୁଁ, ନଚ୍ଛା ଆପଣ ତ ଜାଣିଥିବେ? ସବୁ ମାସରେ ଯେମିତି ସଂକ୍ରାନ୍ତି ପଡେ।
ହଁ, ହଁ।
ସେଇ ସଂକ୍ରାନ୍ତିରେ ଜାଣିଥିବେ ଯୋଉ ଥାଏ ଗୋଟେ ଗୋଟେ ସଂକ୍ରାନ୍ତି ଯେମିତି ପଣା ସଂକ୍ରାନ୍ତି ହଉ, ମକର ସଂକ୍ରାନ୍ତି ହଉ, ଆପଣ କେମିତି ସେ ପଣା ସଂକ୍ରାନ୍ତି ପାଳନ କରାଯାଏ ଆପଣଙ୍କ ଗାଁରେ?
ହଁ ହଁ, ଆମର ସଂକ୍ରାନ୍ତି ତ ବହୁତ ଭଲରେ ପାଳନ କରାଯାଏ, ମାନେ ଯଉରା ଟିକେ ବଡ଼ ବଡ଼ ସଂ କ୍ରାନ୍ତି ଯେମିତି ମକର ସଂକ୍ରାନ୍ତି ହଉ, ନହନେ ରଜ ସଂକ୍ରାନ୍ତି। କିମ୍ବା ପଣା ସଂକ୍ରାନ୍ତି। ଏଇ ସବୁ ଯୋଉରା ବଡ଼ ବଡ଼ ସଂକ୍ରାନ୍ତି ଗୁରା କର ମାନେ ମନ୍ଦିର ସବୁ ଆମର ବୁଢ଼ୀ ଠା କୁରାଣୀ ଗୋଟେ ଜଣେ ଅଛନ୍ତି ମା ସେପଟେ, ଆମ- ହଁ ଘରଠୁ ମାନେ ଆମ ଗାଁଆଠୁ କହିବାକୁ ଗଲେ ଟିକେ ଦୂରରେ ଜଙ୍ଗଲ୍ ତା ସେ ପଟେ ଥାଆନ୍ତି, ସେ ଅଛନ୍ତି ବିଲ ଆଡ଼େ। ତ ସେଇଠି ସଂକ୍ରାନ୍ତିକୁ ସଂକ୍ରାନ୍ତି ସବୁବେଳେ ଭୋ ଜି ଦିଆ ହୁଏ, ଆଗରୁ ସବୁ ସଂକ୍ରାନ୍ତିଙ୍କୁ ଭୋଜି ଦିଆଯାଉଥିଲା ମାନେ ପ୍ରତ୍ୟେକ ମାସରେ। ପୂଜା ହେବେ, ସେଇଠି ଭୋଜି ଦିଆହବ, ହେଲେ ଏବେ କିନ୍ତୁ ଟିକେ ଆ ମାନେ ବଡ଼ ବଡ଼ ସଂକ୍ରାନ୍ତି ମାନଙ୍କର ଭୋଜି ଦିଆ ହଉଛି। ବହୁତ ସଂକ୍ରାନ୍ତିରେ ତ ପ୍ରାୟ ଏଇ ଯୋଉ ଏବେ ରଜ ସଂକ୍ରାନ୍ତି ଯୋଉ ଗଲା। ହାଲୋ, ସେଇଟା ଯୋଉ ଯାଇଁକି ସେଇଠି ଆମେ ପୂଜା କରିଥିଲୁ ଠାକୁରଙ୍କୁ। ଏପଟେ ତାରିଣୀ ଠାକୁରଙ୍କ ପାଖରେ ହେଇଥିଲା ମାନେ ସଂକ୍ରାନ୍ତି ହେଇଥିଲା ଭୋଜି ଫୋଜି ହେଇଥି ସେପଟେ ବୁଢ଼ୀ ଠାକୁରାଣୀଙ୍କ ପାଖରେ ବି ଭୋଜି ହେଇଥିଲା, ହେଲେ ମାନେ ଏଇ ଟାଇମରେ ବର୍ଷା ଯୋଗୁ ମାନେ ବର୍ଷା ପକେଇଥିଲା ନା କଣ ଏଇ ଯୋଉ ରଜ ସଂକ୍ରା ସିଏ ବେଳକୁ ମାନେ ମୋବାଇଲରେ ନେଟୱାର୍କ ନଥିଲା ତ ନେଟୱାର୍କ ନଥିଲା ଆମେ ତ କ ଥାବାର୍ତ୍ତା ବି ସାଙ୍ଗମାନେ ହେଇପାଇଲୁନି ତ ମୁଁ ଯାଇପାରିନଥିଲି ସେଇଠିକି। ମାନେ ମୁଁ ବୁଢ଼ୀ ଠାକୁରାଣୀକ ପାଖକୁ ଯାଇପାରିନଥିଲି ତ ପୁଣି ତାରିଣୀ ଠାକୁରଙ୍କ ପାଖକୁ ଯାଇ ଥିଲୁ, ପ୍ରସାଦ ସେଠି ଖାଇଥିଲୁ, ଆଉ ରଜରେ ତ ଜାଣିଛନ୍ତି ବୁଲାବୁଲି କର୍ ଥୁବେ, ବୁଲାବୁଲି କରିକି ଆସିଥିଲୁ ଆଉ। ଆଉ ଆମର ମ୍ କର ସଂକ୍ରାନ୍ତିରେ ବି ସେମିତି ଆମ ଗାଁରେ ମକର ମେଳା ପଡ଼େ। ସମସ୍ତେ ଆସନ୍ତି। ମାନେ ବହୁତ ଲୋକ ଆସନ୍ତି ଜିନିଷ ବିକ୍ରି କରିବା ପାଇଁ ଆମ ଗାଁକୁ। ଯେହେତୁ ଗୋଟେ ପର୍ବ ହୁଏ ତାଙ୍କର ସବୁ ଜିନିଷ ଛୋଟ ଛୁଆଙ୍କ ପାଇଁ ଯୋଉ ଖେଳନା ସେଗୁଡାକ ଧରିକି ଆସିକି ବିକନ୍ତି। ଆଉ ଆମ ଗାଁରେ ଲୋକମାନେ ସବୁ ଯୋଉମାନେ ଜଳଖିଆ ଦୋକାନ ଦିଅନ୍ତି ସେଗୁଡାକୁ ନେଇକି ସେଠି ପକାନ୍ତି। ତାଙ୍କର ଭଲାଇ ବିକ୍ରି ହୁଏ ଆଉ ଆମେ ମକର ଚାଉଳ ବି କି ମାନେ କରିକି ଦିଅନ୍ତି ଆମର ତ ସେଠି ବହୁତ୍ ଭଲ ହୁଏ ଠାକୁର ବି ଆମର ଆସନ୍ତି। ଆଉ ଲୋକମାନେ ବହୁତ ଲୋକ ତ୍ରାହି ପଡନ୍ତି ତାଙ୍କ ପାଖରେ। ସେ ସବୁ ତାଙ୍କ ଦୁଃଖ ଜଣାନ୍ତି ଠାକୁରଙ୍କୁ। ତାପରେ ତାଙ୍କ ମାନେ ଦୁ ଯୋଉ କଣ ଯେ ତାଙ୍କର ଯାହା ଅସୁବିଧା ହେଇଥିବ ତାର କେମିତି କଲେ ହଁ ହଁ ମଣିଷ ମୋ ଦେହରେ ଠାକୁର ଆସନ୍ତି। ତ ତାଙ୍କର ଯାହା ଅସୁବିଧା ହେଇଥିବ ସେ ମାଆଙ୍କୁ ଜଣାନ୍ତି ସିଏ ତାଙ୍କର ଯାହା ଦୁଃଖ ଥିବ ତାର ସମାଧାନ କଣ କେମିତି ହୁଏ ସେ ସେଇଟା କରନ୍ତି।
ଉଁ ହୁଁ
ଏମିତି ଆମର ତ ଆମେ ବହୁତ ବି ଜିନିଷ କିଣାକିଣି କରୁ ଖାଇ
ଆଉ ଯେମିତିକି କୁହାଯାଏ ଯୋଉ ଠାକୁର ଆସିଥିଲେ ଛୁଆମାନେ ଡର ନ୍ତି କଣ ଆପଣ ଡର ଲାଗେ ନା ନାଇଁ ଆପଣ ଡରନ୍ତିନି?
ଡର ଲାଗେନି। ଥରେ ସେ ମକର ସଂକ୍ରାନ୍ତି ନାଇଁ ମକର ସଂକ୍ରାନ୍ତି ନୁହଁ ଥରେ ଏ ଯୋଉ ଦଣ୍ଡ ବେଳକୁ ବି ଠାକୁର ଆସନ୍ତି। ଯୋଉ ସେତେବେଳେ ସେଇଠୁ ଆମେ ଯାଇଛୁ ପୂଜା ଦେଖିବା ପାଇଁ ଯୋଉ ମେରୁ ପୂଜା ଦେଖିବା ପାଇଁ ଆମେ ସେଇଠିକି ଯାଇଚୁ। ଅ ମାମା ଗୋଟେ ସାଇଟରେ ଛିଡା ହେଇଥିଲେ ମୁଁ ଗୋଟେ ସାଇଟରେ ଛିଡା ହେଇଥିଲି ମଝିରେ ବାଟ ଅଛି ଠା ଠାକୁର ସେପଟେ ଯାଆନ୍ତି ଯେତେବେଳେ ସବୁ ମାନେ ତ୍ରାହି ପଡ଼ୁଥିବେ ଲୋକମାନଙ୍କର ତାଙ୍କର ସବୁ ଦୁଃଖ ଶୁଣି ସାରିବେ ତାଙ୍କୁ କିଛି କହିସାରିବେ ତାପରେ ସେ ମାନେ ଦୌଡନ୍ତି ସେ ସେପଟକୁ ମାନେ ଦଣ୍ଡ ହେବା ପୂର୍ବରୁ
କିଛି ତମର ସେପଟେ ଯେମିତି ବିଧି ଥିବ ସେମିତି
ମାନେ ଦୌଡନ୍ତି ଯୋଉ ଦଣ୍ଡ ପାଇଁ ବାଉଁଶ ହାଣିବା ପାଇଁ ତ ସେତେବେଳେ ମୁଁ କଣ କଲି ମାମା ଯେହେତୁ ଏପଟେ ଗୋଟେ ପଟ ସାଇଡରେ ଥିଲା ମୁଁ କିହିଲି ମୋ ମାମାଙ୍କ ପାଖକୁ ଯିବି ବୋଲି ମୁଁ ଯେତେବେଳେ ଦୌଡି କି ଗଲା ବେଳକୁ ମାନେ ଠାକୁର ଯାଉଥିଲେ ମୁଁ ସେଇଠି ବାଡେଇ ହେଇଗଲି ତ ସେତେବେଳେ ବହୁତ୍ ଛୋଟ ଥିଲି ତ ମୋତେ ବହୁତ୍ ଡର ଲାଗିଥିଲା ଆଉ ତାପରେ ଡର ଲାଗୁନି ଦେଖିବାକୁ ମାନେ ଟିକେ ଆଗ୍ରହ ବଢି ଯାଉଛି ଟିକେ ମାନେ ଭଲ ଲାଗୁଛି ଟିକେ ଦେଖିବା ପାଇଁ ଆମେ ଯାଉଛୁ ଦେଖିବା ପାଇଁ ଯେହେତୁ ଠାକୁର ଆସି ଥିବେ ମାନେ ଏମିତିତ ଆମେ ଯାଇକି ସବୁବେଳେ ଠାକୁରଙ୍କ ଦର୍ଶନ କରୁଛୁ। ହେଲେ ଠାକୁର ମାନେ ଗୋଟେ ମଣିଷ ଦେହରେ ପଶିଲେ ତାଙ୍କର ଯୋଉ ଅବତାରଟା ତାଙ୍କର ରୂପଟା ସେଇଟା ଦେଖିବା ପାଇଁ ବହୁତ ଆଗ୍ରହର ସହିତ ଆମେ ଯାଉ।
ହୁଁ ଆଉ ଯେମିତି ପଣା ସଂକ୍ରାନ୍ତିରେ ଜାଣିଛନ୍ତି ଚଉଁରାମୂଳେ ବସୁନ୍ଧରା ମାନନ୍ତି ଆପଣଙ୍କ ଆଡେ କେମିତି ଥାଏ ସେ ସବୁ ବିଧି?
ତ ଆମର ଚଉଁରାମୂଳେ ବସନ୍ତରା ବସିଥାଏ ମାନେ ହେଇଟା ଗୋଟେ ମାସ ରୁହେ। ପଣା ସଂକ୍ରାନ୍ତିରେ ବସାଯାଏ ତାପର ସଂକ୍ରାନ୍ତିଟା ଯୋଉଟା ସେ ଉଠା ସଂକ୍ରାନ୍ତି କୁହନ୍ତି ସେଇ ସଂକ୍ରାନ୍ତିରେ ଉଠାଯାଏ ତ ଏମିତି ମା ସକାଳୁ ଗାଧେଇ ପାଧେଇ କି ଜାମୁ ଡାଳ ଆଣିକି ବସାନ୍ତି। ଯୋଉ ଠେକି ଥାଏ ଠେକି ତଳେ ଗୋଟେ ଛୋଟ କଣାଟେ ଥାଏ। ସେଇଟା ବସାନ୍ତି ତା ଉପରେ ବି ଢାଙ୍କୁଣିଥାଏ। ତ ସବୁ ଭୋଗ ବନେଇଦେବେ ସ ଭୋଗ ଦେଇକି ତାପରେ ଚଉଁରାରେ ପାଣି ଦିଅନ୍ତି ସେ ଠୋପେ ଠୋପେ ପାଣି ଯୋଉ ବୁନ୍ଦାବତୀ ମାନେ ଚଉରା ଉପରେ ପଡିଥାଏ। ତ ଏମିତି ବହୁତ ଭଲ ହୁଏ। ପଣା ସଂକ୍ରାନ୍ତିରେ ତ ଆମେ ବହୁତ ବୁଲୁ ଠାକୁରଙ୍କୁ ଯେମିତି ସଂକ୍ରାନ୍ତିରେ ଭୋଜି ଭୋଜି ଦିଆ ହୁଏ ଆମ ଗାଁରେ। ଠାକୁରଙ୍କ ପାଖରେ ଆମେ ଯାଇକି ସେଠି ପଣା ପିଉ ମାନେ ଯେତେ ବି ଘରେ ପଣା ବନେଇଲେ ବି ପଣା ସଂକ୍ରାନ୍ତି ଦିନ ଠା ଠାକୁରଙ୍କ ପାଖରେ ଯୋଉ ପଣାଟା ଦିଆଯାଏ ସେଇ ପଣା ଟା ବହୁତ ଭଲ ଲାଗେ। ମାନେ କିଛି ନଥିଲେ ବି ପଣାଟା ପୁରା ବହୁତ ବଢିଆ ଲାଗେ ମନ ପୁରା ଶାନ୍ତି ହେଇଯାଏ। ଯାଇଥିଲୁ ପଣା ଫଣା ପିଇକି ବି ଆମେ ଯୋଉ ଆସିଥିଲୁ। ଆଉ ଆମ ଘରେ ବି ମାନେ ବେଲ ଗଛ ତ ଆମର ନାହିଁ। ଜଣଙ୍କଠୁ ଆଣିକି ସାଙ୍ଗ ଜଣ ହବ ତାଠୁ ଆଣିକି ସେଥିପାଇଁ ଆମେ ପଣା କରିଥିଲ ପଣାଟା ତ ପିଇବାକୁ ବହୁତ ବଢିଆ ଲାଗେ।
ହୁଁ ବେଲ ପଣା ବହୁତ ବଢିଆ ଲାଗେ ପିଇବା ପାଇଁ।
ହୁଁ। ଆଉ ଆପଣଙ୍କ ଆଡେ ପଣା ସଂକ୍ରାନ୍ତି କେମିତି ପାଳନ ହୁଏ।
ହଁ ଆପଣ ଏମିତି କହିଲେ ଆମ ପଟେ ବି ସେ ସେମ୍ ଚାଉରା ମୂଳେ ସେମିତି ମା ର ହଳୁତି ଜାମୁଡାଳ ହଉ। ଯେମିତି ବସୁନ୍ଧରା ଯେମିତି କହିଲେ ସେମିତି ବାନ୍ଧାାଯାଏ ପୁଣି ଗୋ ଗୋଟେ ମାସ ପରେ ତାକୁ ଉଠାଯାଏ ତାପରେ ତ ସଂକ୍ରାନ୍ତି ସେଦିନ ଥାଏ ତ ସବୁ ମନ୍ଦିର ମାନେ ପଣା ହେଇଥିବ ଆମେ ବି ମନ୍ଦିର ଦର୍ଶନ କରି ଯାଉ। ସେଠି ପଣା ଦେଇକି ଆସୁ। ଘରେ ବି ପଣା ବନାଯାଏ ପଣା ସଂକ୍ରାନ୍ତି ଯେହେତୁ ସମସ୍ତଙ୍କ ଘରେ ବି ତ ପଣା ବନଉଥିବେ। ତ ଭଲ ଲାଗେ ସେ ପଣା ପିଇବା ପାଇଁ।
ହଁ ବହୁତ ବଢିଆ ଲାଗେ। ଆମର ଏମିତି ସବୁ ସଂକ୍ରାନ୍ତି ଆମ ଗାଁରେ ଏମିତି ସବୁ ପାଳନ ହୁଏ ଆଉ ଆଉ ସଂକ୍ରାନ୍ତି ବହୁତ ଲୋକ ସବୁ ମନ୍ଦିର ଯାଆନ୍ତି। ବହୁତ ଜଣ ସଂକ୍ରାନ୍ତି କୁ ବି ବାରନ୍ତି, ଖାଆନ୍ତିନି ଆଇଁଷ ଖାଆନ୍ତିନି କି ଅରୁଆ ସବୁ ଖାଇକି ରୁହନ୍ତି ଉଷୁନା ଭାତ ବି ଖାଆନ୍ତିନି।
ଉଷୁନା ଖାଆନ୍ତିନି ଆମର ବି ଆମେ ଏଠି ଉଷୁନା କେହି ଖାଉନୁ ଅରୁଆ ଖାଉ।
ହୁଁ। ହୁଁ। ଆମେ ତ ଖାଉ ହେଲେ କିନ୍ତୁ ଗୋଟେ ଗୋଟେ ସଂକ୍ରାନ୍ତି ରେ ଏମିତି କିଛି ଯଦି ସଂକ୍ରାନ୍ତି କିଏ ଘରେ କରୁଥାଏ ତାହେଲେ ତାଙ୍କ ପାଇଁ ଅଲଗା ସବୁ ହଁ ପିଆଜ ର ପିଆଜ ରସୁଣରେ ଅରୁଆ ଭିତରେ ସବୁ ହେଇଥାଏ ଆଉ।
ଆଛା ଆପଣ ଦଶହରା ମେଳା ବୁଲିଛନ୍ତି ଦସ
ହଁ ଦଶହରା ତ ମତେ ବହୁତ ଭଲ ଲାଗେ ମାନେ ମୋ ମାମୁଁ ଘର ଗାଁ ରେ ଦଶ ତ ହୁଏ ତ ସେଇଠି ବହୁତ ଭଲ ଦଶ ଦଶରା ହୁଏ ବଳଦ ଯାତ୍ରା ତ ବଳଦ ଯାତ୍ରା ପାଇଁ ଭୁବନଟା ମାନେ ପ୍ରସିଦ୍ଧ ସେଇଟା ମୋ ମାମୁଁ ଘର। ହଁ ବହୁତ ଭଲ ଲାଗେ ମତେ।
ହଁ ମୁଁ ଶୁଣିଥିଲି ଯେ ଏସିଆ ମହାଦେଶର ପୁରା ବଡ ଗାଁ କ କହିବାକୁ ଗଲେ ଭୁବନ ତ ଯାତ୍ରା ବି ବହୁତ ବଢିଆ ହଉଥିବ।
ମାନେ ସେଇଠି ସବୁ ଯାତ୍ରା ଏବେ ବହୁତ ଭଲ କରୁଛନ୍ତି ଗଣେଶ ମଲଣ କରୁଛନ୍ତି। ଆଉ ରଜ ମହୋତ୍ସବ ବି କରୁଛନ୍ତି। ଦଶହରା ଟା ତ ମୋତେ ସବୁଠୁ ଭଲ ଲାଗେ କାହିଁକି ନା ମାନେ ମେଢ ଗୁଡାକ ସବୁ ବହୁତ ସୁନ୍ଦର ଦେଖିବାକୁ। ଆଉ ସବୁ ମେଢ ପଛ ପଟେ ମାନେ ଡିଜେ ତ ଆସୁଥାଏ ଲୋକମାନେ ନାଚୁଥାନ୍ତି।
ହଁ ତା ସହିତ ବି କିଛି ଅ, ମାନେ ଛୁଆ ଦେଖିବା ପାଇଁ ଏ ମାନେ ସବୁ ଭଲ ଭଲ ବନେଇ ଥିବେ ଯେମିତି ତା ପାଟିରେ ନିଆଁ ବାହାରୁଥିବ। ହାଡ କଙ୍କାଳରେ ଇଏ ଏମତି ବଢିଆ ବଢିଆ ସେ ବନେଇଥାନ୍ତି ତ ବଢିଆ ଲାଗେ।
ହଁ ଥରେ ଗାନ୍ଧିଜୀ କରିଥିଲେ ମାନେ ପୁରା ଗାନ୍ଧିଜୀଙ୍କ ପରିକା ସେମ୍ ଦେ ଖାଥିଲେ ସେ ଜମା ହଲୁ ନଥିଲେ, ମାନେ ପୁରା ଗୋ ଟେ ଜାଗାକୁ ଷ୍ଟ୍ରେଟ୍ ଅନେଇକି ଯୋଉ ବାଡି ଧରିକି ସେମିତି ସେ ଗୋଟେ ଗୋଡ ଆଗକୁ ଗୋଟେ ଗୋଡ ପଛକୁ ଦେଇକି ଛିଡା ହେଇ ଚନ୍ତି ମୁଁ ସେତେବେଳେ ତାଙ୍କର ଭିଡିଓ ଟା କରୁଥିଲି ମୁଁ କହିଲି ଟିକେ ଭିଡିଓ କରିବା। ଭିଡ଼ିଓ ଟା କଲାବେଳେ ମାନେ ସେ ଷ୍ଟାଚୁ ହେଇକି ଥିଲେ। ତାପରେ ଗୋଟେ ଜଣେ ଲୋକ ଆସିକି ତାଙ୍କୁ ପାନ ଦେଲେ ସେ ପାନଟା ପୁଣି ପାଟିରେ ପୁରେଇ ଦେଇକି ପୁଣି ପୁରା ଷ୍ଟାଚୁ। ଏମିତି ଅଛନ୍ତି ମୁଁ ସେ ଭିଡିଓ ଟା ରଖିଥିଲି କରିକି ଦେଖିକି ବହୁତ ହସିଥିଲ୍ ମୁଁ ସମସ୍ତଙ୍କୁ ବି ଦେ ଖେଇଥିଲି ସମସ୍ତେ ବହୁତ ହସି ଥିଲେ।
ବହୁତ ହି ବଢିଆ ଲାଗୁଥିବ ମାନେ ଦଶରା ତ ବଢିଆ ଯେମିତି ବନେ ବଳଦ ଯାତ୍ରା ପାଇଁ ଉଁ, ଫେମସ୍। ଭଲ ଲାଗେ ମୁଁ ଶୁଣିଛି।
ଗାଁ ରେ ତ ଭଲରେ ଏମତି କଥାବାର୍ତ୍ତା ସବୁବେଳେ ତ ଲୋକମାନେ ଏମ ତି ତାଙ୍କ ନିଜ କାମରେ ବ୍ୟସ୍ତ ରୁହନ୍ତି। ଆଉ ପୂଜା ପର୍ବ କିଛି ଗୋଟେ ହେଲେ ଗାଁ ରେ ସବୁ ମେଳା ପଡିଲେ ବହୁତ ଭଲ ଲାଗେ। ସମସ୍ତେ ଏକାଠି ହୁଅନ୍ତି। ବହୁତ ମଜା ମସ୍ତି କରନ୍ତି ତ ସେଇଥିପାଇଁ ବହୁତ ବଢିଆ ଲାଗେ।
ଓ ତାଙ୍କ ଗାଁରେ ଗଣେଶ ମେଲଣ ବି କରନ୍ତି ସେଠି ଲଡୁ ବି ନିଲାମ ଦିଅନ୍ ତି ମାନେ ଗଣେଶଙ୍କର ଲଡୁ ସିଏ ତ ଧରିଥାନ୍ତି ଜାଣିଥିବେ। ତ ତାଙ୍କର ପୂଜା ତାଙ୍କର ସରିବ, ପୂଜା ସରିକି କାହା ମାନେ ସବୁ ସାହି ମାନେ ଗୋ ଟେ ଗୋଟେ ଅଲଗା ଅଲଗା ହେଇକି କରନ୍ତି ଆଉ ଯେତେଟା ମେ ଢ ହେଇଥିବ ସେତେଟା ମେଢଙ୍କୁ ଆଣିକି ତାଙ୍କ ମେଢ ମାନେ ରଖିବା ପାଇଁ ବି ମାନେ ଗୋଟେ ଗୋଟେ ଘର ପରୀକ୍ଷା ନୁହେଁ ମାନେ ଟେନ୍ ଟା- ଟଙ୍ଗା ହେଇଥିବ ଯୋଉ ଆଉ ସ୍କ୍ୱାର ଟାଇପ୍ ର ସେ ଯାଇକି ତାଙ୍କ ଭିତରେ ମୂର୍ତ୍ତି ରଖନ୍ତି। ଆଉ ସେ ଦେଖନ୍ତି କୋଉ ମାନେ ଏ ଓ ଗଣେଶ ମୂର୍ତ୍ତି ସୁନ୍ଦର ଦେଖା ଯାଉଛନ୍ତି କାହାର କେମିତି ଡେ- ମାନେ ସାଜସଜା କେମିତି ଭଲ କରିଥିଲେ ଏମିତି ଦେଖନ୍ତି ତାଙ୍କୁ ପ୍ରାଇଜ୍ ଦିଅନ୍ତି। ପ୍ରାଇଜ୍ ଦେଲା ପରେ ତାପରେ ଲଡୁ ନିଲାମ ହୁଏ। ଲଡୁ ଏମିତି କେତେ ଜଣ ମିଶିକି ଲଡୁ ଏମତି କରନ୍ତି ଏମିତି ସବୁ ଥାଏ ଆଉ ଦେଖିବାକୁ ବହୁତ ଭଲ ଲାଗେ।
ଓ
ଓହୋ, ଆଉ ଆପଣଙ୍କ ତ କଥା ହେଇକି ମୋତେ ବହୁତ ଭଲ ଲାଗିଲା। ଓ ଏବେ ରଖୁଛି ଆପଣ ଯଦି କିଛି କାମ ଅଛି ତାହେଲେ ଯାଆନ୍ତୁ କରିବେ ଆଉ।
ହଁ।
ହଉ ଠିକ ଅଛି ଧନ୍ୟବାଦ।
ହୁଁ, ହୁଁ, ହୁଁ।